ହ ହଁ ଆପଣ ଶୁଣା ହଉନି।
ହୁଁ ଜୟ ଜଗନ୍ନାଥ ଶୁଣା ଯାଉଛି।
ହୁଁ।
ହ୍ୟାଲୋ।
ଯା ଜାଣେ
ହୁଁ ଆଉ ଆପଣଙ୍କ ଆଡେ କେମିତି ହଁ।
ହଉ କହ।
ଆଉ କେମିତି ସବୁ ଦେହ ପା ସବୁ ଭଲ। ହ।
ହଁ ସବୁ ଠିକ ଠାକ୍ ଅଛି। ।
ମରିବି ସବୁ ଠିକ ଠାକ୍ ଆଉ ଆପଣଙ୍କ ଘରେ କେତେ ଜଣ ମେମ୍ବର?
ଚାରିଜଣ ଆଉ ମା ହୁଁ ବଲୁ। ସେଇ ପରା।
ଆମରି ପାଞ୍ଚ ଜଣ, ମୁଁ। ପାଞ୍ଚ ଜଣ।
ଆଜ୍ଞା।
ଆ ମୁଁ ଗୋଟିଏ ଭାଇ ଆଉ ଦି ଭଉଣୀ।
ହଁ, ଆଜ୍ଞା। ତୁ ବଡ଼ା ନା।
ନା ନା ସଭା ସାନ। ହ।
ଓ ହୋ ହ ହୋ।
ଆଉ ଆପଣଙ୍କ ଆଡେ ଫସଲ ବାତ ସବୁ ହୁଏ। ପନିପରିବା।
ଆଡକ କଡଡିତି ତାକୁ ଛାଡିକରି ଆମ ଛାତ ତାପରେ ଆମର ସବୁ ଆମର ଭେଣ୍ଡି। ଲଗାହୁଏ ଟମାଟର ଲ ଗା ହୁଏ ସବ କି ହଁ ଛଟ ଉପରେ ମାଟି।
ହଉ କ
ଫରେଲା ଆପଣ କଣ ଭାବିଛନ୍ତି? ହ।
କାଲି ରବିବାର ଦେଖିବା। କାଲି କଥା କାଲି। ଆଉ। ଆଉ କଣ?
ଜରେ ଆପଣଙ୍କର କଉ ପିଠାପଣା ସବୁ। ହଁ।
ଆମରି ଇଟଲିି, ବରା। ଆଉ ମୁଆଁ ପିଠା।
ଆଉ ପୋଡ଼ପିଠା ହୁଏନି କି?
ହଁ ପୋଡ଼ ପିଠା ବି ହୁଏ।
ହଁ ଆମ ଆମ ଘରେ ସବୁ ପିଠା ହୁଏ।
ତାପରେ ଆଳୁଚପ୍।
ଆଜ୍ଞା। ରାଜଟା ହଉଛି।
ରଜମା। ଏଇ କରନ୍ତି।
ଆଉ ଭଲ ଲାଗେ ସବୁଠୁ ଖାଇବା ପାଇଁ।
ମତେ ବରା ଢେଙ୍କାନାଳ ନା ଆମର ସବୁବେଳେ ବରା। ଆପଣଙ୍କୁ କୋଉ ପିଠା ଭଲ
ହୁଁ ମୋ ଘର ଢେ ଙ୍କାନାଳ ବ ବରା ଅଚୁଏଲି ମଉସାଙ୍କ ଢେଙ୍କାନାଳ ବରା ସେଗୁଡ଼ାକ ଲାଗେ କି କଣ? କେଉ ଜାଣି ପାରନ୍ତି।
ଆପଣଙ୍କୁ କଣ ଖାଇବା ଭଲ ଲାଗେ?
ସା ପିଠା ବହୁ
ଓ ହୋ।
ଲାଗେ ଆଉ ଦହି ବରା ବହୁ
ହୁଁ କଟକ ରେ ତ ଦହିବରା
ଟକ ଦହିବରା ରେ ପୁରା ଫେ ପସିଦ୍ଧ।
ହୁଁ।
ଆଉ
ହୁଁ କଣ ରାତିରେ କଣ ଖାଇଲେ?
ରାତିରେ ପନିର୍ ଭାତ ଡାଲି ଖଟା ପାମ୍ପ
ରୁଟି।
ହଷ୍ଟେଲ ନା ଏଇଠି ଆମ ନାଇଁ ଘରେ ବି ମୁଁ ରୁଟି ଖାଏ ଏଇ ହଷ୍ଟେଲରେ ରହିଛି ନା ଏଇଥି ପାଇଁ ଭାତ ସବୁବେଳେ।
ହଷ୍ଟେଲ୍ ଗଲେ ରୁଟି ବିଲ୍ କୁଲ୍ ଖା କରନ୍ତି।
ନା ହଷ୍ଟେଲ ରେ ଆମର ଏ ତିରିଶ ଚାଳିଶ ଜଣ ଭଳିଆ ପିଲା ଏତେ ପିଲାଙ୍କୁ ରୁଟି
ହଁ।
ଆଉ
ଯାହାବି ମୁଁ ବି ଆଗୁରୁ ବାହାରିବି। ହଷ୍ଟେଲରେ ସେ ବି ତାଙ୍କର କେନ କ।
ସବୁ ହଷ୍ଟେଲରେ ସେ ।
ଏ ରାଜୁ ପୁଅଟା
ଗୋଟେ ଗୋଟେ ହଷ୍ଟେଲରେ ମୋବାଇଲ ଆଲାଉ ନାହିଁ।
ଦେଖେ
ଉଁ ଭାତ ପଖାଲ୍।
ଆପଣ ପାଣି ଢାଳିକି ଖାଇ ଦିଅନ୍ତି?
ଉଁ ନା ନାଇଁ ଗରମ ନା। ଖାଲି ଘରୁକୁ ଘରକୁ ଗଲେ ପଖାଳ ନହେଲେ
ଆଜ୍ଞା। ଗାଡି ଚଲେଇବା ଜାଣିଛନ୍ତି?
ହୁଁ।
ଗାଡ଼ି ଚଲାନ୍ତି।
ଆପଣ, ମୁଁ ପଲସର୍।
ମୁଁ ତ ବାଇକ୍ ଚଲା ସି ସ୍କୁଟି ସ୍କୁଟି।
ସ୍କୁଟି।
ଗୋଡ଼ ଘସ୍।
ସ୍କୁଟି ଚଲେଇବା ଜାଣିଛନ୍ତି?
ମୁ ସେ ହଁ।
ଆଉ
ହ ଆମ୍ ତିର ଆଉ ସବୁ ପ୍ରସିଦ୍ଧ।
ଆଜ୍ଞା।
କୋଉ ପ୍ରସିଦ୍ଧ ମନ୍ଦିର ସେ ଆଡେ ସବୁ?
ଆମର ଏଇଠି ମଙ୍ଗଳା ମନ୍ଦିର, ରାମେଶ୍ଵର ଆଉ କପିଳାସ୍।
ଉଁ ହୁଁ। କହୁଥିଲି କପିନ୍ ଯାଇପାରୁନି।
କପିଳାସ୍ କେବେ ଆସିନାହାନ୍ତି?
ଯାଇନି।
ଥରେ ଆସନ୍ତୁ ଦେଖିକ ।
ହଁ ଯେତେଟା ସିଡି ଅଛି ସେଠିି
ହୁଁ ଏମିତି ତ ମୁଁ କେବେ ଗଣିନି ବି ଶଏ ପ୍ଲସ ଅଛି।
ଆଜ୍ଞା। ପୁରା ଉପରକୁ ପୁରା ଗାଡି ନେଇକିରି ଯାଇହବ।
ହୁଁ।
ଚଢଆକ ପଡିବ।
ଚିଡି ଚଢିଆ ପାଇଁ ପଡିବ।
ଆଜ୍ଞା ଆଜ୍ଞା
ଆଉ
ବର୍ଷା ନାଇଁ ଖରାରେ ଦିନରେ ପଚୁ ଯିବୁ ଓ ଯେମିତି ଜୋରସେ ସେ ଖରାରେ ସେଠି ଖାଲି ପା ପାଦରେ ସବୁ
ପ୍ରାୟ ଲୋକ ତ ଏବେ ଯିବେ ବୋଲବମ୍ ରେ।
ହୁଁ
ମୁଁ କହିଲି ପ୍ରାୟ ଲୋକ ଏବେ ଯିବେ ଯୋଉ ଆସିଲା ଶ୍ରାବଣ ମାସ
ଆଜ୍ଞା ଏବେ ଲୋକ ସବୁ ଯିବେ ସବୁ।
ହୁଁ, ହୁଁ ଆଉ କଂ?
ଯି କ୍ରିକେଟ ଉଁ ଯୋଉ ଖା
ଆଜ୍ଞା କଂ କହିଲେ? ହଁ
ଉ ଇଂଲଣ୍ଡ
ଆପଣ ବି ଦେଖନ୍ତି ନା ନାଇଁ?
ହୁଁ- -ହୁଁ ଦେଖେ।
ମୁଁ
ଏଁ ଭାରତ ଚୁଆ ଆଜି ହାରିଗଲା ଟ।
ମୁଁ ଏ ଖାଲି ଆଇପିଏଲ୍ ଦେଖେ ଆଉ ଏତେ କିଛି ଦେଖେ ଆଇପିଏଲ ଟିଟ୍ବଣ୍ଟି। ଆଉ ନହେଲେ ଏ ଫୁଟବଲ ଦେଖେ ଟିକେ କେତେବେଳେ କୋଉ ଟିମ୍ ଆପଣଙ୍କର ଆଇପିଏଲ ରେ?
ଆ ମୁଁ ଏକେ ତ ମ୍ୟାଚ ହେଇଯାଏ। ଟେ ମ୍ୟାଚ୍ ମୁଁ ଆଇପିଏଲ୍ ଟିକେ ଦେଖ।
ଓ
ସେ ଚେନ୍ନାଇ ସୁପର। ସି ଚେନ୍ନାଇରା- - ଆଗୁରୁ ଢ ଟଙ୍କାର ଗୋଟେ ଚେନ୍ନାଇଚି ହେଲା। ଆଉ କଣ କୁହ ସେମତି? ପ ପୁ ଲାଇନରେ ଅଛନ୍ତି ଆପଣ? ଶୁଣପା ପାରୁସନ୍ତି।